ହ୍ୟାଲୋ।
ହଁ ସୁ ପ୍ରଭାତ୍।
ସୁ ପ୍ରଭାତ ଗୁଡ଼୍ ମର୍ଣିଂ ଗୁଡ଼୍ ମର୍ଣିଂ କଣ କରିବି ବତ ର୍ତ୍ତନ ଏଇ ମୁଁ ଛଅଟା ପନ୍ଦରେ ଉଠିଲି। ଉଠିକି ଟିକେ ଯାଇଥିଲି ଚାଲିୟା ପାଇଁ। ପାଞ୍ଚ ମିନ୍ଟି ଖଣ୍ଡେ ଚାଲିକି ଆସିଲି। ଆସିଲା ପରେ ତାପରେ ଦାନ୍ତ୍ ତ ଟିକେ ଘଷି ଦେଲି ତାପରେ ଘରେ ଟିଏ ଚାହା ଦେଲେ ପିଇଲି। ପିଇିଲା ପରେ ଆଜ୍ଞା ଆକ୍ରମଣ ଆଉ। କଣ ଆକ୍ରମଣ? ନା ସେଇ ଡ଼ାଳିମ୍ବ ଦେଲାଣି ଛଡ଼ାଅ। ଛେ ନଡ଼ିଆ ଆଣିକି ଦେଲେଣି ଦିଟା ତିନିଟା ଖଣ୍ଡେ ସେ ନଡ଼ିଆ ସବୁ ତାକୁ କୋରି ଦିଅ। ବୁଝିଲେ କି?
ଏଇଭଳିଆ ସବୁ ଆଉ କଣ କରାଯିବ।
ହଁ ପରା। ଆପଣଙ୍କ ସ୍ତ୍ରୀ ସେଦିନ ମୋ ସହିତ ଦେଖା ହେଇଥିଲେ ଏଇ ଘର ପାଖରେ। ନା ନା ଘର ପାଖରେ ନାହିଁ। ସେ ମନ୍ଦିର ଯାଉଥିଲେ। ମୁଁ ମନ୍ଦିରରୁ ଫେରୁଥିଲି ତ ଆମର ବାଟରେ ଦେଖା ହେଲା। ସିଏ ମତେ କହୁଥିଲେ ପା। ଆପଣଙ୍କ ବଡ଼ ଝିଅକୁ କୁଆଡ଼େ ଡାଳିମ୍ବ ଖାଇୟାକୁ ବହୁତ ଭଲ ଲାଗେ। ହେଲେ। ସିଏ ହୋଉଚି ମାନେ ଡ଼ାଳିମ୍ବ ଖାଇବାକୁ ତ ଭଲ ଲାଗେ। ହେଲେ ତାକୁ ଡ଼ାଳିମ୍ବ ଛଡ଼େଇୟାକୁ ଭଲ ଲାଗେନି। ମାନେ ଛଡ଼େଇକି ନିଜେ ଡ଼ାଳିମ୍ବ ଖାଇବନି କହିବ କହିବ ମୋ ନଖ ଘୋରିଯିବ। ସେଥିପାଇଁ ଆପଣ କୁଆଡେ ସବୁଦିନ ତା ପାଇଁ ଡାଳିମ୍ବ ଛଡେଇ ଦିଅନ୍ତି। ଏଇଟା ଠିକ କହିଲି ନା।
ହଁ ହଁ ଆଜ୍ଞା ଶୁଣନ୍ତୁ କାମ ଚୋର ହେଲେ କଣ ହବ। ମାନେ ସବୁବେଳେ ଯିଏ କାମକୁ ଠକିବ। ତା ମାନେ ସେ ଠକ ଗ୍ରୁପ୍ ରେ ଗଣା। ତେଣୁ ଡାଲିମ୍ବ ଜଣେ ଛଡେଇ ପାରିବନି ଏ କଥା କିଏ କହିବ ତ ଆପଣ କହିଲେ। ଡାଳିମ୍ବ ସମସ୍ତେ ଛଡେଇ ପାରିବେ ଜିନିଷ ହଉଛି ତାର ଇଚ୍ଛା ଶକ୍ତି ନାହିଁ। ଏଇ ମାନେ ମନଜ୍ଞାନ ନାହିଁ ସେ ସବୁ କାମ କରିବାକୁ। ବୁଝିଲେ କି ଡାଳିମ୍ବ ଛଡେଇ ଆସିବନି କିଏ କହିଲା। ଆଉ ଖାଇ ଆସୁଛି କାମ କରି ଆସୁନି କାଇଁ। ତାହେଲେ। ସେ ଯୋଉଠି ବାହାରେ ଚାକିରି ବାକିରି କରିବ ରହିବ ସେ ସବୁ କାମ କରିବ ନା ନାଇଁ। ଆଁ କଣ ଡାଳିମ୍ବଛଡା ଟା ଗୋଟେ କଣ ବଡ କାମ ଯେ ସେ କରିପାରିବନି ସେ କରି।
ସେ ଟିକେ ଜାଣି ଶୁଣିକି କରୁନଥିବ ବୋଧେ ଆଉ ମତେ ଲାଗୁଛି ଯାହା ଆଉ। ଆପଣଙ୍କୁ ମୋ କଥା ଶୁଭୁଛି।
ହଁ ହଁ ଠିକ ସେ ଶୁଭୁଛି।
ମୁଁ କହିଲି କି ସିଏ ବୋଧେ ଜାଣିଶୁଣି କିି କରୁ ନ ଥିବେ କି। ବାପା ତ ଅଛନ୍ତି କରିଦେବେ ମୋ ପାଇଁ ସକାଳୁ ସକାଳୁ। ତ ମୁଁ କାହିଁକି ବା କରିବି ଏଇଆ ଭାବିକି ବୋଧେ ଆପଣଙ୍କର ବଡ ଝିଅ। କରୁ ନଥିବେ ଆଉ ଆପଣଙ୍କୁ ବଡ ଝିଅକୁ। ଆଉ ସବୁ କଣ ଫଳ ଖାଇବାକୁ ଭଲ ଲାଗେ। ଆପଣଙ୍କ କଥା ମୋତେ କିଛି ଶୁଭୁ ନାହିଁ। ନାଇଁ ଆପଣଙ୍କ କଥା ଏଯାଏ ବି ମୋତେ କିଛି ବି ଶୁଭୁ ନାହିଁ।
ହାଲୋ।
ହଁ ଏବେ ଆପଣଙ୍କ କଥା ମତେ ଶୁଭିଲା ଆପଣ ଆପଣଙ୍କ ଫୋନ୍ ଟାକୁ ଟିକେ। ହଁ ଆପଣ ଆପଣଙ୍କ ଫୋନ୍ ଟାକୁ ଟିକେ ପାଖରେ ରଖି କଥା ହୁଅନ୍ତୁ।
ହଁ ମୁଁ ପାଖରେ ରଖି କଥା ହଉଚି ତ। କଣ ଜାଣିପାରୁନ
ବୋଧେ ଏଇ ଯୋଉ ବର୍ଷା ଋତୁ ଆସିଲାଣି। ବର୍ଷା ଋତୁ ପାଇଁ ଏଇ ଯୋଉ ନେଟ୍ୱାର୍କ ଟିକେ ପୋବ୍ଲେମ୍ ହଉଚି ବୋଲି ମୁଁ ଭାବୁଛି।
ଆଚ୍ଛା ଆଚ୍ଛା ହଁ।
ହଁ ମୁଁ। ମୁଁ ଆପଣଙ୍କୁ ପଚାରୁି ଥିଲି କି ଆପଣଙ୍କ ବଡ଼ ଝିଅକୁ ଆଉ ସବୁ କଣ ଫଳ ଖାଇବାକୁ ଭଲ ଲାଗେ।
ଆଜ୍ଞା ସେ ଆପେଲ୍ ଅଙ୍ଗୁର୍ ଆଉ ଡାଳିମ୍ବ। ଆଉ ବହୁତ୍ ଖାଇବାକୁ ଭଲ ପାଏ। ଆଉ ସେ ଗୋଟିଏ ଗାଜର ଆଉ। ଉଁ ଯୋଉ ଆଉ ଗୋଟିଏ ଜିନିଷ। କଣ ସେଟା ତାକୁ ଜୁସ୍ କରି ପିଇବାକୁ ଭଲ ପାଏ। ଆଉ ତା ପରେ। ସେ ସବୁଠୁ ଭଲ ପ୍ରିୟ ହଉଚି। ବରା ସିଙ୍ଗିଡ଼ା। ବୁଝିଲେ କି ଆଜ୍ଞା।
ଆଚ୍ଛା ଆଚ୍ଛା ମୁଁ ବୁଝିଲି। ଆପଣଙ୍କ ଝିଅ ଭଲ ଖାଇବା ବି ଖାଆନ୍ତି ଖରାପ ଖାଇବା ବି ଖାଆନ୍ତି।
ଇଲସ୍ଆଡୁ ଯାଏନି ଖାଲି ସେ ଯୋଉ ଷ୍ଟାର୍ଟର ଆଇଟମ୍ ଆଜ୍ଞା ଥାଏ ସେ ସେଇଠି। ତାର ହେଇ ବୁଝିଲେ କି
ହଁ କାହିଁକି ନା। ସବୁ ଛୁଆ ତ ଆଜିକାଲି ସେଇଆ ଛୁଆଙ୍କ କଥା ଛାଡନ୍ତୁ ମ। ସବୁ ହଉଛି ବଡ ଲୋକ ତ ଆଜିକାଲି ସେଇଆ ମାନେ। ସିଏ ଖାଲି ସେଇ ଷ୍ଟାର୍ଟର ଆଇଟମ ହିଁ ଖାଇବା ପାଇଁ ମାନେ ଜିଦି। ବ୍ୟସ୍ତ ଏ ଭଳିଆ ମାନେ ଆଉ କୋଉ ଜିନିଷ ସେମାନେ ଖାଇବା କଥା ଚିନ୍ତା ହିଁ କରନ୍ତିନି। କି କେବେ ଦେଖନ୍ତି ବି ନାହିଁ କି। ମେନ କୋସରେ ଭୋଜିରେ କଣ ହେଇଛି କଣ ନାହିଁ। କିଛି ସେ ସବୁ ଜିନିଷ ଦେଖନ୍ତିନି କି ଜାଣନ୍ତିନି ସେ ଖାଲି ଏଇ ଯାହା ଖଣା ହରିକା ଖାଇ ଦେଇେଇକି ପେଟ ପୂରେଇ ଦିଅନ୍ତି ଆଉ ଆଜିକାଲି ତ ସବୁ ଭୋଜିରେ। ଦଶ ପ୍ରକାରରୁ। ମ ର ହେଲାଣି କାହିଁକି ନା ଲୋକ ବି ଜାଣିଛନ୍ତି କି ହଉଛି ଆ ଆସିବା ଲୋକ ମାନେ ଖାଇବାକୁ ଆସିବା ଲୋକ ଷ୍ଟାର୍ଟର ଉପରେ ହିଁ ବେଶୀ ଫୋକସ କରିବେ। ତ କାହିଁକି ବା ସେମାନେ ଅନ୍ୟ କୋଉ ଜିନିଷକୁୁ ଅଧିକ। ମାତ୍ରାରେ କରିବେ ଦେଖିବେ ଆପଣଙ୍କର। ସବୁ ଭୁଜିରେ ଷ୍ଟାର୍ଟର ଗୁଡ଼ାକ ଥିବ ଦଶ ପନ୍ଦରଟା। ଆଉ ମେନ୍ କୋର୍ସ ଥିବ ସାତ ଆଠଟା। କାହିଁକି କହିଲେ ଆପଣ ବି ତ ମାର୍କ କରିଥିବେ ନା କି ହଉଛି ଏଇଟା କଣ ପାଇଁ ଏମିତି ଲୋକ କରୁଛନ୍ତି ଆଜିକାଲି। ହ୍ୟାଲୋ ଆପଣଙ୍କୁ ଆମ କଥା ଶୁଭୁନାହିଁ କି।
ମୁସଲ ଦିନ ମସଲା ଯୁକ୍ତ ଜିନିଷ ଗୁଡାକ ତେଣୁ ତାକୁ ଖାଇକି। ପିଲାମାନେ କରିଦେବେ କିନ୍ତୁ ବଡ ଲୋକମାନେ। ବୟସ ହେଇଯଏ ତ ଲୋକମାନେ ଖାଇଯେ କିନ୍ତୁ ଲୋଭ ଲାଗେ ଖାଇବା ପାଇଁ। ବୁଝିଲେ କିି।
ହଁ ମାନେ ସେଇ ସବୁ ଚାଖଣା ଜିନିଷ ତ ସମସ୍ତଙ୍କର ପସନ୍ଦ ନା ତ ସମସ୍ତ ଙ୍କୁ ହିଁ ଲୋଭ ଲାଗିବ ବଡ କଣ ସାନ କଣ ଛୁଆ କଣ ବୁଢା କଣ ସମସ୍ତେ ଦେଖିବେ। ସେଇ ଷ୍ଟାର୍ଟର ପାଖରେ ହିଁ ଗଦା ହେଇଥିବେ ଆଉ ହଉଛି ରହିଲା ଗୁପଚୁପ। ମାନେ ସେଇଟା ଖାଲି ମଇଦାରେ ଟିକେ ଛଣା ହେଇକି। ଆ ସେଥିରେ ଟିକେ ପଡିଯିବ ହଉଛି ଖାଲି ଆଳୁ ଦିଆ ହଉଛି। ସେଇଟାକୁ ଖାଇବା ପାଇଁ ଲୋକ ଯାହା ହୁଅନ୍ତି ଭଗବାନ ଭଗବାନ ଆ ଆପଣ ଏଇଟା ଦେଖିଛନ୍ତି ନା ନାହିଁ।
ହ୍ୟାଲୋ।
ହ୍ୟାଲୋ ଆପଣଙ୍କୁ କଣ ମୋ କଥା ଶୁଭୁନାହିଁ।
ଆପଣ କଣ ଡିଷ୍ଟର୍ବ ହଉଛି ବେଳେ ବେଳେ ଗୋଟେ ଲେଖା ସେକେଣ୍ଡ ଏମତି କଣ ଷ୍ଟପ୍ ହେଇଯାଉଛି ଫୋନ ଟା।
ହଁ ମୁଁ ଗୁପଚୁପ ବିଷୟରେ କହୁଥିଲି ଆପଣଙ୍କୁ ଗୁପଚୁପ ଖାଇଥିବାର ଦେଖିଛନ୍ତି ଲୋକମାନଙ୍କୁ।
ଆଜ୍ଞା ମୁଁ ପ୍ରଥମେ ଗୁପଚୁପ ଭାରି ଖରାପ ଭାବୁଥିଲି। ଏଇ ଯୋଉ ପିଲାମାନେ ସବୁ ଗୁପଚୁପ ଖାଆନ୍ତି ଇକଥା ମୁଁ ଭାରି ବିରକ୍ତ ହୁଏ କଣ ଏଗୁଡା ଗୁପଚୁପ ଖାଉଛନ୍ତି। କିନ୍ତୁ ପ୍ରକୃତରେ ମୁଁ ଦେଖିଲି। ମୁଁ ଥରେ କଣ କରୁଛି ଗୋଟେ ଭୋଜି ଯାଇଥିଲି ମତେ ମୋ ବଡ ଝିଅ ଜବରଦସ୍ତି ଟାଣିନେଲା କହିଲା ବାପା ଆସ ଗୋଟେ ଗୁଚୁପ ଖାଇବ ମୁଁ ସେଠୁ ଗଲି ପ୍ରଥମ ଗୁପଚୁପ ଟିଦେଲା ମୁଁ ଖାଇଲି ଭଲ ଲାଗିଲା। ଏମିତି ହେଇକି ଆଜ୍ଞା ମୁଁ ଦଶ ପନ୍ଦରଟା ଖଣ୍ଡ ଗୁପଚୁପ ଖାଇଦେଲି। ହଁ ସେ ଗୁପଚୁର ଟେଷ୍ଟ ବଢିଆ କାରଣ ସେ ଯୋଉ ତାଙ୍କର ଖଟା ପାଣି ରେ ଦଉଛନ୍ତି। ରାଗ ରାଗ ଲାଗିଛି ତେଣୁ ସେଇ ଗୁ ଟେଷ୍ଟ ଟି ଏତେ ବଢିଆ ଲାଗିଲା ମୁଁ ଆଜ୍ଞା ପନ୍ଦରଟା ଖଣ୍ଡ ଖାଇଦେଲି। ସେବେଠୁ ମୁଁ ଦେଖେ ଆଜ୍ଞା ଯୋଉ ଭୋଜି ଯାଏ ମୁଁ ସେ ଗୁପଚୁପ ଟିକେ ନିଶ୍ଚିତ ଖାଏ ଦିଇଟା ହଉ ଚାରିଟା ହୋଉ ପାଞ୍ଚଟା କିନ୍ତୁ
ଆପଣଙ୍କୁ ମୋ କଥା ଶୁଭୁ ନାହିଁ ବୋଧେ